ଦ
ହଁ।
ହଁ, ହଁ, ହଁ ଶୁଭୁଛି ଆଉ କଣ କରୁଥିଲ? ହାଲୋ
ଏବେ ରୁଟି ସନ୍ତୁଳା କରିକି ଆସିଲି। ଡେଲି ଡେଲି ମାଡିଆ ପିଟା କାଇ ବାପା ବୋରିଙ୍ଗଂ ହେଇଗଲାଣି।
ଓହୋ, ନାଇଁ ଦିନେ ଛଡା ଦିନେ ଦେଇଦବ ନା, ତ ସେ ଠିକ ପା ପାଟି ଟା, ବି ଟେଷ୍ଟ ଟା, ଠିକ ରହିବ ଆଉ
ହଁ ଡେଲି ଡେଲି ଖାଇଲାକୁ, ତାଙ୍କୁ ବି ଅବାଗିଆ ଲାଗୁଛି ନା, ଆ ରୁଟି ନ୍ତୁଳା କରିଦେଲି। ଆସିକି ଯିବେ କି, ଆସିକି ନେଇଯିବେ, କି କଣ ନେଇକି ଯିବେ, କେ ଆଉ ତମେ କଣ ହସ୍ପିଟାଲରେ ଅଛ କି?
ଯାଇଥିଲି ମୋ ଟିକେ ଦେହ ଭଲ ନାହିଁ ତ, ମୁଁ ଯାଇଥିଲି ଟିକେ ଦେଖେଇକି ଆସିଲି ଆଉ ସେଇ ବାଟ ରେ ମୁଁ କହିଲି ଯାଏ, କି ଆଉ ଟିକେ ଯାଏ ଭାଇଙ୍କୁ ଟିକେ ଦେଖିକି ଆସିବି ଆଉ ସେଥିପାଇଁ ପଳେଇ ଆଇଲି ଆଉ, ନାଇଁ ନାଇଁ ଦି ଦି ଜଣ ପୁଅ ପ ସେତ ତାଙ୍କର ପାଠ ପଢୁଛନ୍ତି। ଫୋନ ଟା ତାଙ୍କୁ ଦେଇ ଦେଇକି ଆସିଛି। ଆଉ ସେମାନେ ତାଙ୍କ ତାଙ୍କ ପାଠ ପଢୁଛନ୍ତି, ମୁଁ କହିଲି ଯାଏ, ମୁଁ ଟିକେ ମୋର ବୁଲକି ଆସେ, ଆଉ ଆଉ ଘରଟା ଭିତରେ କେତେ ରହିବି, ମୁଁ କହିଲି ଯାଏ ଆଉ ଏଇବା ଆଉ ଯାଇଥିଲି, ବୁଲି କି ଆସିଲି, ଆସିଲି ଏ ଆସିକି ବସିଛି ଏଇଠି ଆଉ ମା ତ ଯାଇକି ପୁରା ଜବର ନେଇକି ଆସିଲେ, ସେ ଆଇସ୍କ୍ରିମ ସେକ୍ ଗୋଟେ ନେଇକି ଆସିଲେ, ମୁଁ କାହିଁକି ଥଣ୍ଡା ତ ଏମିତିରେ ହବ।
କାହିଁକି ଆମେ, ସେଆ ତାକୁ ଟିକେ ପିଇକି ଏଇ ବସିକି ତ ବା ବାହାରୁଛି ଆଉ, ମୁଁ କହିଲି ଯାଏ ଟିକେ, ଘରକୁ ବି ଯାଏ ଭାରି ଯିବି ବୋଲି ବାହାରିଛି, ଅନେଇକି ବଇଛି ଆଉ ହଁ ରୋଷେଇ କରିକି ପୁଣି ପଠେଇବି। ଆଜି ପୁରା ରଖିଲେ, ଆଜି ଆଉ ଡିସଚାର୍ଜ କଲେନି। ଆଉ କାଲି କି ଦିଶ, ହଁ ପରା କହ କହୁଥିଲେ, ଆଉ କଲେନି, କାଲିକି କରିବେ ଆଉ କାଲି ସକାଳେ ଡକ୍ଟର ଆସିବେ, ଟିକେ ଦେଖିବେ ତାପରେ ଯାଇକି ଛାଡିବି ଆଉ
କଛି ତ
ହଁ ତାଙ୍କର ଭଲ ଅଛି ଭାଇ ସୁସ୍ଥ ଅଛନ୍ତି ଏଇ ଟିକେ ହିମୋଗ୍ଲୋବନ୍ ଟା ଟିକେ ଟିକେ କମ୍ ରହୁଛି ତ ଆଉ ଟିକେ ଯାହା ହେଲେ ବି ଏନା ଅପ୍ରେରେସନ୍ ହେଇଛନ୍ତି ନା ତ ଟିକେ ରହିବ ଥଣ୍ଡାଟା ଆଉ ଟିକେ ବଡି ଟା ବି ଟିକେ ଗରମ ଉଷୁମ ହେଇଯାଉଛି ଜର ଜର ବି ଲାଗୁଛି କହୁଥିଲେ। ଭଲ ଅଛନ୍ତି ସୁସ୍ଥ ଅଛନ୍ତି। କହିଲେ ମୁଁ ତ କି ହୁଁ। ହୁଁ କହିଲେ ଆଉ ମୁଁ ମତେ ଜଣା ବିି ପଡ଼ିଲାନି ଅପରେସନ୍ ହେଲା ମୁଁ କିଛି ବି ଜାଣିପାରିଲିନି। ଆଉ ପୁରା ବଢିଆ ନା କହିଲେ ବହୁତ ସୁନ୍ଦର ଭାବରେ ବି ହେଲା ଆଉ ତାର ସୁବିଧା ମେନ୍ କଥା ହେଲା କଣ ଏ ସେ ଆମର ଟିକେ ପାଖ ଜାଗ
ହୁଁ କୋହୁଥିଲେ ପାଖ ଅଛି ଚାଲିକି ଯିବା ଆସିବା କରୁଛନ୍ତି ବା।
ହଁ ହଁ ହଁ ହଁ।
ଆଉ ସେ ମା ବିର କଣ ଅପରେସନ ହେବେ କହୁଛନ୍ତି।
ହଁ ତାଙ୍କର ବି ସେ ଯୋଉ ଅପରେ ପେଟ ପାଖଟା ଯୋଉ ତିନି ବର୍ଷ ପୂର୍ବରୁ ଯେଉଁ ଅପରେସନ୍ ହେଇଥିଲେ ନା। ଆଉ ଇଏ ହେଇଯାଇଛି କଣ କି? ତାଙ୍କର ସେଇଟା ଯୋଉ ଡକ୍ଟର ମାନେ ସେଠି ଗୋଟେ ଜାଲି ପକାନ୍ତି ଆପଣ ର ଯେକୌଣସି ବି ଅପରେସନ ହଉ ଉ ଜାଲି ପଡେ ଗୋଟେ। ତ ସେଇ ଯୋଉ ତାଙ୍କର ଯୋଉ କଟା ହେଇଥିଲା ଯୋଉ ପେଟ ପାଖରୁ ଆମର ବ୍ଲାଡର ପାଖରୁ ସେଇଠୁ ଗୋଟେ ସେମାନେ ଜାଲି ଯୋଉ ଛୋଟିଆ ଟା ପକେଇ ଦେଇଛନ୍ତି ଯାହା ଫଳରେ କି ଯୋଉ ମାନେ ହଁ ହୁଁ। ତାର ଅଛି ସିଷ୍ଟମ ଅଛି ଯଦି ତାକୁ ଯେତିକି କଟା ହେଲା ଯଦି ସେତିକି ଜାଲି ନ ପଡ଼େ ତାହେଲେ ସେ ତା ଭିତରେ ପାଣି ପଶିକି ସେଟା ହାନିଆ ଟାଇପ ର ହେଇଯାଏ। ତ ସେଇ ଜିନିଷ ଟା ବି ତାଙ୍କର ହେଇଛି ହଁ ତ ସେଇ ଜାଗା ଟାନା ଧୀରେ ଧୀରେ ଧୀରେ ଧୀରେ ସେଟା ବଢୁଛି। ଆଉ ଏବେ ପୁରା ସେଇଟା ପୁରା ହେଇଗଲାଣି ବୋଧେ ତା ଭିତରେ ବଧିବି ବୋଧେ ଦିଇ ଲିଟର ଲିଟରେ ଉପ କି ଦେଢ ଲିଟର ଖଣ୍ଡେ ବୋଧେ ପାଣି ଜମା ହେଇଛି। ପୁରା ଲ ଜଣା ପଡିଯାଉଛି ସେଟା ଏତେ ବଡ ହେଲାଣି। ଆଉ ହୁଁ ହୁଁ ସେଇଟା ତାଙ୍କ କାହିକିନା ଗୋଡ଼ ଆଉ ଗୋଟେ ଆଣ୍ଠୁ ଉପରେ ବି ପ୍ରେସର ପଡ଼ୁଛି। ପ୍ରେସର ପଡିଲା ବେଳକୁ ସେ ଇଏ ହଉଛନ୍ତି କି ନାଇଁ ଆକୁ ଯଦି ନ କରାଇଛିିବ ସେ ଗୋଡ଼ ଉପରେ ପ୍ରେସର ପଡ଼ିଲାଣି।
ହୁଁ।
ସେଇଥିପାଇଁ ସେ ବି କହୁଛନ୍ତି ଏଇଠି ଟିକେ ସୁବିଧା ଅଛି ତ ଆମର ପୁରା ପାଖରେ ଘର ପୁରା ପାଖ। ଆଉ ପାଖ ହେଲା ବେଳକୁ ସେ ବି ଆମକୁ ବି ସବୁ ଜିନିଷ ନବା ଆଣିବା କରିବାକୁ ବି ଆମ ବି ଟିକେ ସୁବିଧା ହେଉଛି। ଆଉ ଯିଏ ଡକ୍ଟର ବି ସିଏ ବି ବହୁତ ଭଲ।
ତୁମେ ଚାଲିକି ଆସିଛ?
ହଁ ଚାଲିକି ଆସିଥିଲି ତାଙ୍କ ବାବା ଦେଖିଲେ ତ ଏଇଠୁ ଅଧା ବାଟରୁ ଆମେ ଆସିଥିଲୁ। ପୁଣି ଆସିକି ଆମକୁ ଉ ନେଇକି ଆଣିକି ଏଇଠି ଛାଡିଦେଲେ ପୁଣି ଯାଉଛି ଯିବି ହେନ ଚାଲି ଚାଲି ମା ପୁଅ ପଳେଇବୁ ଆଉ।
କି ସାନ ଯାଇ
ହଁ ହଁ ନାଇଁ ସାନ।
ସାନ ଯାଇଛନ୍ତି। ଓ ହଁ ଛାଡେ ଦେଇକି ନାହିଁନା? ଆଜ୍ଞା କଣ କହିଲ?
ପୁଅ କଣ କରୁଛୁ?
ପୁଅ ବସିକି ପଢୁଚି ଏବେ। ପାଠ ବହୁତ ଦେଇ ଦଉଚନ୍ତି ଟିଉସନ, ସ୍କୁଲ୍ ଡ ବଲ ପାଠ ହେଇଗଲା ବେଳକୁ ତାକୁ ଆଉ ଫୁର୍ସତ ମିଳୁନି।
ଓ ହଁ।
ପଢୁଛି ବସିକି ଆଉ। ରୋଷେଇ କରି ସାରି ଲିଣି ବାପା ଆସିଲେ କହିବେ ନେବା ପାଇଁ ନା।
ଆଚ୍ଛା ବାପା ଖ-ଦିନ ବେଳେ ଆଉ ଆସୁନାହାନ୍ତି କି?
ନାଇଁ ଆସୁନାହାନ୍ତି। ସୁତର ଗଲା ଦିନ ତ ଆସୁନାହାନ୍ତି। ଆଜି ଆସିଥିଲେ।
ଓ ହୋ।
ହୁଁ
ଓ ହଉ।
ସେ ଗଲା ଦିନ ଠୁ ଆସୁନାହାନ୍ତି। ଆ ମନ୍ଦିରରେ ବି ନନା ନାନୀ ନଥିଲେ ତ। ଏ ମନ୍ ମନ୍ଦିରରେ ନନା ନାନୀ ନଥିଲେ ତ।
ଆଚ୍ଛା।
ତ ତାଙ୍କୁ ଜଗିବାକୁ ପଡୁଥିଲା ମନ୍ଦିର। ପୁରା ରହୁଥିଲେ ବାପା।
ଓହୋ! ସେଇଥିପାଇଁ ସେ ଆସୁନଥିଲେ ଆଉ ନାହିଁକି?
ହଁ ଆଜି ଆସିଥିଲେ। ଆଜି ସକାଳୁ ଆସିଥିଲେ।
ଓ ହଁ।
ମନ୍ଦିର ଜଗିବାକୁ ପଡୁଥିଲା ସେ ଆସି ପାରୁନଥିଲେ। ସେଇଥିପାଇଁ ଉଁ, ଦିନ ତାଙ୍କୁ ନେଇକି ଖାଇବା ଦେଇକି ଆସିବା ହୁଏ ଆଉ।
ଆଚ୍ଛା।
ଗରମ କେମିତି ଲାଗୁଚି ସେପଟେ?
ନା ଏବେ ହଁ ଆଜି ଟିକେ ବହୁତ ଥିଲା। ଏ ଭାରେ ଖାଲି ବର୍ଷା ଉଠଉଛି ତ ସେଥିପାଇଁ ହ୍ୟମିଡିଟି ରେ ପ୍ରଭାବରୁ ଗୁଳୁ ଗୁଳି ଟା ବି ବହୁତ ଲାଗୁଛି।
ହଁ।
ସେଥିପାଇଁ ଟିକେ ଉଁ, ଗୁଁ, ମାନେ ଝାଳ କିନ୍ତୁ ପ୍ରବଳ ବହୁଚି। ଆଉ ଟିକେ ଅ, ବେଚି ବେ ଚିଆ ଲାଗୁଚି ଆଉ।
ହୁଁ, ଚଡ ଚିଡ ଲାଗୁଥୁବ।
ଟିକେ ବି ସେପଟୁ ଟାଇମ୍ ଟା ତମେ ଦେଖୁଥିବ ହେଲା।
ହଁ, ହଁ ଦେଖ
ହୁଁ। ଆ ହୁଁ, ଓ ହଉ ଠିକ
ଗଲେ କଣ କରିବ ରୋଷ
ଗଲେ ତ ମୁଁ କିଛି ଭାବିନି। କିନ୍ତୁ ଭାଇଙ୍କ ପାଇଁ ସନ୍ତୁଳା ତ ନିହାତି ହବ। ଆଉ ଭଣ୍ଡା ଆଳୁ ସନ୍ତୁଳା ଭାବୁଚି ନହେଲେ ସମସ୍ତଙ୍କ ପାଇଁ କରିଦେବି ଆଉ।
ସନ୍ତୁଳା ତ ଭଲ ସମସ୍ତଙ୍କ ପାଇଁ। ହୁଁ, ସମସ୍ତେ ଖାଇବେ ସନ୍ତୁଳା। ଆଉ ଅପା ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ହଁ, ହଁ ସମସ୍ତେ ଭଲ ଅଛନ୍ତି। ହଁ ଏବେ ଭଲ ଅଛନ୍ତି। ଏ ଟିକେ ବୟସ ହେଲେ ତ, ହଁ ଏବେ ଚାଲିକି ଯିବୁ। ଆଉ କଣ କରିବୁ ଆଉ ଚାଲି ଚାଲି ପଳେଇବୁ ଆଉ।
ଏତେ ଦୂର ହବ ତଥାପି?
ଏଇଠି ଆମର ଯୋଉ ଉଁ, ଛକ ଉପରେ। ଛକ ଠୁ ଯୋଉ ଟିକେ ଆଗକୁ ଆସିଲେ, ଆମେ ତମେ ଯୋଉ ମିକ୍ସଚର ଦୋକାନ ପାଖକୁ ଆସନି। ଯୋଉ ମିକ୍ସଚର ମିକ୍ସଚର ଦୋକାନ ଟା ଯୋଉ ଅଛି ଯୋଉ ସବୁବେଳେ ମିକ୍ସଚର୍ ନେଉ। ସେ ହଁ ସିଏ ତ ବହୁତ ଦୂର ହେଇଗଲାଣି ମିକ୍ସଚର ଦୋକାନ ବି ଆମର ଯୋଉ ଲସି ଲସି ଦୋକାନଳ ଲସି ଦୋକାନ ଯୋଉ ଲସି ପିଉ ଜ ତା-ଆ-ଆ-ଆ ଦି ତିନିଟା ଦୋକାନ ଛାଡିକି ଆଗକୁ ଆଉ। ସେ ପାଖରେ ହଁ। ପଳେଇ ଯିବୁ ଏଇନା ଆଉ, ହଁ ହଁ। ଏମିତି କଥା ଆଉ, ଆଉ ରୋଷେଇ ରାତିରେ କଣ ସାରି ସାରିଲାଣି?
ହଁ ସାରି ଦେଇଛି ବାପା ଆସିଲେ ତରତର ହେବେ ନା ସେଥିପାଇଁ ସାରିଦେଇଛି।
ଓହୋ କଣ ତରକାରୀ ବନେଲ? କଣ ତରକାରୀ ବନେଇଲ?
ଏଇ ସନ୍ତୁଳା ଆଉ ରୁଟି କରିଛି। ଆଜି ରୁଟି ସନ୍ତୁଳା କରିଦେଇଛି। ଆଉ ମାଣ୍ଡିଆ ପିଠା ସବୁ ଦିନ ଖାଉଛନ୍ତି ନା। ଆ ନାଇ ରୁଟି ସ ନା-ଆ-ଆ। ସବୁଦିନ ଖାଇଲା ତାଙ୍କୁ ପାଟି ଭଲ ଲାଗୁନି।
ନାଇଁ ଗୋଟେ କାମ କରିବ ସେଇ ଯୋଉ ମାଣ୍ଡିଆ ଗୁଣ୍ଡ ଅଛି ନା ମା ମାଣ୍ଡିଆ ବାଜରା ଗୁଣ୍ଡ ଆଉ ଅଟା ତିନିଟା ଯାକ ତାକୁ ମିକ୍ସ କରିଦେବ ତାକୁ ଟିକେ ଉଷୁମ ପାଣିରେ ଚକଟିବ। ହେଲା ତ ହଁ ହଉଛି। ସେ ଜଣେ କରିଥିଲେ ତ ମତେ ଆଜି ଫୋନ କରିକି ସକାଳେ କହିଲେ କହିଲେ ଆଉ-ଉ-ଉ-ଉ ଅପା ଏମିତି କରିବ ଆ-ଆ ଆଉ ହଉଛି ରୁଟି ଟିକେ ଗରମ ପାଣି ଦେଇ ଚକିଟିବ ନା ଆଉ ବେଶୀ ବେସନ ଆଡ୍ କରିବେନି ଏ ମାନେ ଟିକେ କିନ୍ତୁ ଗରମ ପାଣି ଦେଇକି ଚକଟିଦେବ ଯେ ସେ ତେଵ ଫୁଲିଯିବ ତାପରେ ରୁଟି କରିବ ଭଲ-ଅ-ଅ-ଅ ହେଉଛି।
ଓହୋ ଫୁଲୁ ଥିବ ନା ନାଇଁ କେଜାଣି?
ନା ସେଇଟା ତ ମୁଁ ଆଉ ପଚାରିନି। ହଁ ହଁ ଥରେ ଟ୍ରାଏ ତିନି ଟାଙ୍କ ପରିମାଣ ସ ସମାନ ଦେଇଦବ ମା ମଣ୍ଡିଆରେ ଯେତିକି ବାଜରାର ସେତିକି ଆଉ
ମାଣ୍ଡିଆ ଟା ମିଳୁଛି କିନ୍ତୁ ବାଜରାଟା ଏଠି ମିଳୁନି। ମାଣ୍ଡିଆ ଟା ମିଳୁଛି। ମାଣ୍ଡିଆ ଟା ସେଦିନ ଯାଇଥିଲେ ଯେ ଦେଖିଲେ ମାଣ୍ଡିଆ ଅଛି ସେମତି ଅଧା କିଲିକିଆ ପାଖ କେଟ୍ ଅଛି ସବୁ।
ଆଚ୍ଛା ଆଚ୍ଛା।
ବାଜରାଟା ମିଳୁନ ଏଠି।
ହୁଁ ହୁଁ। ହଉ ପଠେଇଦବା ଆଉ ସିଏ ତ ଯିବ କୋଉଛି ଭିତରେ ଗୋଟେ କୋଉ ଦିନ ଯିବ ଗଲେ ଆର ସପ୍ତାହ ଆଡ଼ିକି ପଠେଇଦେବି ଆଉ ଆଉ ଯାହା ଯାହା ଦରକ
ଏବେ ଜଏନ କରିଛି ସାଙ୍ଗେ ସାଙ୍ଗେ ପୁଣି ଆସିପାରିବ।
ଓ ହଁ ଏଇ ସଣ୍ଡେ ଦେଖିକି ଯିବ ଆଉ ମାନେ ସଟରଡେ ରାତିରେ ବାହାରିଯିବ।
ହୁଁ।
ଓ-ଓ-ଓ ସେଇ ରବିବାର ଗୋଟେ ଦିନ ରହିକି ହଁ ହଁ। ପୁଣି ରବିବାର ରାତିରେ ପୁଣି ବାହାରିକି ପଳେଇ ଆସିବ ଆଉ।
ହଁ ସେ ଗୋଟେ ଦିନ ରହିବ ଆଉ ଖାଲି ରବିବାର ଦିନରେ ରହିବ। ପୁଣି ପଳେଇବ। ଓ ହୁଁ ହଉ ରଖୁଛି ଆଉ ଯାଉ ଛି କଣ କରିବି ହଉ ହଉ। ହ